ହ୍ୟାଲୋ।
ହ୍ୟାଲୋ ଭାଇ ତମର ଏଠି ବସିଛନ୍ତି ରୁମରେ ଆଉ।
ହୁଁ ହୁଁ କଣ କହିଲ?
ରୁମ ରେ ଅଛି।
ଅହୋ କୋଉଟା ଆପଣଙ୍କର?
ଆମର ତ ଏଇ କସିକିଆରି।
ଓ ହୋ କସିକିଆରି।
ତମର?
ସପଡ଼ା।
କୋଉଠି ଅଛ ଏବେ?
ଭୁବନେଶ୍ଵରରେ।
ଓହୋ ଖଡ୍ ଖାଡ୍ କରନି।
ନା।
କଣ ଜବ କରୁଚ ନା କଣ ଭୁବନେଶ୍ୱରରେ ନା କଣ?
ନାଇଁ ମୁଁ କଲର କାମ କରୁଛି ଆଉ।
ଅ ହଁ କଲର କାମ କେବେଠୁ?
ହଁ ହେଇଗଲାଣି ଦି ହଜାର ଉଣେଇଶ ରୁ ଆଉ।
ଓହୋ।
ତମେ କଣ କରୁଛ?
ଆମର ତ ମେଡିସିନ ଷ୍ଟୋର ମୁ ରଖୁଛି ଆଉ ଏଇ ନୂଆ ଗାଁ ରେ ଆଉ।
ନୁଆ ଗାଁ ରେ।
ହୁଁ।
ଆଉ କଣ ଖାଇଥିଲ?
ଭାତ ଡାଲମା ଛତୁ ଭଜା।
ଆଉ ଦେହ ପା ହଁ ଏମିତି ବଜା ସଜନା ଛୁଇ ବଜାକୁ ଭାତ ଖାଇଥିଲି ଆଉ।
ପୋଟଲା ନା।
ଖାଉଛ।
ଓ ହୋ।
ଆଉ ଗାଁ ପଟେ ବର୍ଷା ହଉନି?
ନୂଆ ଗାଁ ଆଡେ ବର୍ଷା ହେଲା ଛାଡିଲା। ଆଉ ଗାଁ ପଟେ ହେଇନି ବୁଲି କଣ କହୁଥିଲା। ହୁଁ ହୁଁ।
ଏମିତି ତ ହଉଛି ବର୍ଷା ଆଉ ନୂଆ ଗାଁଆଡେ ହେଲେ ଗାଁ ପଟକୁ ବର୍ଷା ନାହିଁ।
ହୁଁ।
ଆଉ ରଜ ରେ କେମିତି କଣ କଟିଲା ରଜ?
ରଜ ଆମର କଣ ଆମେ ତ ଦୋକାନ ମେଡିସିନ ଦୋକାନରେ ରହି ବସି ବସି ଦିନ ଯା ଖାଲି କାଟିବା କଥା ଆଉ।
ହଁ ମୁଁହଲେ ଯାଇଥିଲି ଗାଁକୁ ଯେ ପଳେଇ ଆସିଲି ସଂକ୍ରାନ୍ତି ଦିନ ପଳେଇ ଆଇଲି ତ।
ଅହ କେତେ ଦିନ ରହିଲା?
ହଁ ରହିଲି ତିନି ଚାରି ଦିନ ରହିଲି ଆସିଲି ଆଉ।
କଲର କାମ
କଲର୍ କାମ
ହ ଆମ ଏପଟୁ ଆଉ କିଏ କିଏ ଯାଇତିକି କରୁଛନ୍ତି ନା କରୁନାହାନ୍ତି?
ହଁ ଏଠୁ ଆମ ଗାଁରୁ ରେ ତିନି ଜଣ ଯାଇକି ଆସିକି କରୁଛନ୍ତି। ଏପଟେ ତ ନୟାଗଡ଼ ପିଲା ସବୁ ଯାକ ଅଛନ୍ତି ଏଇ ଓଲଟାଉନରେ ଆଉ।
ଓହୋ।
ଆମେ ତିନି ଚାରି ଜଣ ପିଲା ଆଉ।
ଅ ହ।
ଖରା ହଉନି ସେପଟେ?
ହ ଖରା ଦି ପହରେ ତ ହଉଥିଲା ଯାହା ଆଉ। ଦିପହରେ ହଉଥିଲା ଏପଟେ ଏଇ ଦିଇ ବର୍ଷା ହେଲା ଏଟି ଅଧ ଘଣ୍ଟା ହବ। ଛାଡିଯାଇଚି ଏବେ ବର୍ଷା ଗାଁ ପଟେ ବର୍ଷା ହଉନି ବୋଧେ?
ସକାଳେ ଖରା ହଉଥିଲା ଯେ ଏବେ ଦି ଆଡେ ଉଠେଇକି ରଖିଛି ଆଉ।
ଗରମ ଗ ଗରମ ପ୍ରବଳ ହଉଛି।
ହଁ ଗରମ ତ ପ୍ରବଳ ହଉଛି।
ଆଉ ରଥଯାତ୍ରା ଦେଖିଯିବନି?
ଆଉ କୁଆଡେ ବୁଲାବୁଲି କରିବା ପାଇଁ ଯାଇନ ଗାଁ?
ନାଁ ମୁଁ କୁଆଡେ ବୁଲାବୁଲି। ରଥଯାତ୍ରା ଦେଖିଯିବନି?
ଯିବୁ ନା ଷୋହଳ ତାରିଖରେ ରଥଯାତ୍ରା।
ହୁଁ ପୁରୀ ଯିବ ନା କଉଟିକି?
ପୁରୀ ମ ଏବେ ଏଇ ଟ୍ରେନ ରେ ବ ଏତେ ସକାଳୁ ଚାଲିଲୁ।
ହୁଁ ଗହଳି ପ୍ରବଳ ହେବେ ଆଉ। ଦେଖିବା ଜଗନ୍ନାଥଙ୍କ ଡୋରି ଲାଗିଲେ।
ହଁ। ଆମେ ଏ ବର୍ଷ ଯିବୁ। ମୁଁ ଦିଇ ବର୍ଷ ବର୍ଷ ହେଲା ଯାଉନି।
ହୁଁ ହୁଁ ଭାଗ୍ୟରେ
ଭାଗ୍ୟରେ ଥିଲେ ଜଗନ୍ନାଥ ହଁ ପୁରୀ ତ ଏବେ ଢେରଥର ଗଲୁଣି ଆମେ ଯେ।
ହଁ
ସବୁବେଳେ କହିଲା ଭଳିଆ ଏଇଠୁ ପାଖ ହଉଚି ଷାଠିଏ କିଲୋମିଟର ହଉଚି ଆମେ ଯେତେବେଳେ ନା ସେତେବେଳେ ବାଇକ ରେ ପଳଉଚୁ।
କୋଉଠୁ ସାଠିଏ କିଲୋମିଟର୍?
ଭୁବନେଶ୍ଵରରୁୁ।
ଅ ହ ହୁଁ।
ଏଠୁ ଷାଠିଏ କିଲୋମିଟର ଯେତେବେଳେ ହଁ ଚାରି ଜଣ ଆଠ ଜଣ ଏନ୍ତି ଘଣି ହେଲେ ପଳଉଛୁ ପୁରୀ।
ଆମ ଗାଁ ପାଖରେ ଆଉ କିଏ ତମ ପାଖ ଖରେ ଅଛି ନା କେ
ଅଛନ୍ତି ସେପଟେ ମଧ୍ୟ ଖଣ୍ଡପଟରେ ଅଛନ୍ତି।
ନା ନାଇ ଆମ ଏଇ ଗାଁ ପାଖପାଖି ସମ୍ପଡ଼ା ପାଖାପାଖି
ନାଇଁ ଏ ପାଖାପଖି ଆଉ କେହି ନାହାନ୍ତି। ଅଛନ୍ତି ଓଲ୍ଟାଉନ ରେ ଅଛନ୍ତି ଆଉ।
ମ୍ୟାଡ଼ ଉଲଟାଉନର।
ହୁଁ ନୟା ନାଇଁ ଏଇ ଯେ ନୟାଗଡ ଜିଲ୍ଲାର ପିଲା ଢେର ଅଛନ୍ତି। ଏଇ ଆମ ଏଇ ସଁପଡା ପିଲା ଅଛନ୍ତି ଏଇପଟେ ଆଉ।
ଓୁ ହୋ ଆଜି ଡ୍ୟୁଟି ନାଇଁ ବୋଧେ ହଁ ଭଲ ଅଛି।
ଆକାଳୁ ଯାଇକି ଜଲଦି ପଳେ ଆସଚୁ ଆଉ।
କେତେଟା ଆଳୁ ଆସ
ଏଇ ବାରଟା ବେଳକୁ ପଳେଇ ଆସୁଛୁ।
ଓହୋ।
ସକାଳୁ ଖରା ହଉଚି ନା ସେଥିପାଇଁ
ହୁଁ
ହ ସେ ଖରା ସକାଶ ତ ପଜାକି ସକାଳୁ ହଁ ଶିଖିଗଲିଣି ଆଉ।
ହୁଁ ହୁଁ। କଣ୍ଟ୍ରାକ୍ଟର ପାଖରେ ଅଛ ନା ନା ନିଜେ କରିଚ?
ପାଖରେ ଅଛି ଆଉ। କଣ୍ଟ୍ରାକ୍ଟର ପାଖରେ ଅଛି ହଁ ସାତଶ ପଚାଶ ଲେଖା ଦଉଚନ୍ତି।
ତ ନିଜେ ନେଇ ଯାଉନ କାମ?
ହଁ ଆଣିବା ଟିକେ ପରିସ୍ଥିତି ଖରାପ ଅଛି ତ ସେଥିପାଇଁ ଚାଲିଚି କାମ ଆଣିବା ଧୀରେ ଧୀରେ ଆଣିବା ଆଉ ସଡନ ଏମିତି ଆଣିଲା ବେଳକୁ ହବନି।
ରିକ୍ସ ନେଇକି ବସିବ ନିଜ ମାଲିକ ହେବ ଆଉ।
ହଁ ହେତେବେଳେ ପ ରିକ୍ସ ନେଲେ ସିନା ଅଧିକ ପଇସା ପାଇବ। ରିକ୍ସ ନ ନେଲେ କଣ ଲାଭ?
ଯେ ନବ ଗୋଟେ ଦିଟା ପିଲା ରଖିବ ଶିଖେଇବ ବାସ।
ହଁ ହେ ହେଲ ଆଣିଲାଠୁ ଗୋଟେ ଗୋଟେ କାମ ଧୀରେ ଧୀରେ ତାପରେ ରଖା ହବ ଆଉ। ଚିହ୍ନା
ହୁଁ। ବୋହୁତ ବର୍ଷ ହେଲା ହେଲାଣି ନା ଛଅ ସାତ ବର୍ଷ ଲାଗୁଚି ଦିଇ ହଜାର ଉଣେଇସି ହେଲା ଛଅ ସାତ ବର୍ଷ ହେଲାଣି।
ହଁ।
ଓ।
ଥିଲେ ତ ଆମ ଭିଣେଇ ହେଗା ସବୁ ଥିଲେ ତ ସେଥିପାଇଁ ପଳେଇ ଆସିଲି ଆଉ।
ଓ ହୋ।
ତମେ କଣ ଫାଷ୍ଟ ଏଇଠି ମେଡିସିନ ଷ୍ଟୋରରେ ତେ ରହୁଚ ନା ଆଗରୁ କୋଉଠି ଥିଲ?
ଆଗରୁ ମୁଁ ଦିଲ୍ଲୀରେ ରହୁଥିଲି ମ ଏବେ ରହିଛି ଚାରି ବର୍ଷ ହେଲା।
ଓହୋ। ମାନେ ସେଇଟା କା ଅଣ୍ଡରରେ ଅଛ ନା ତମ ଦୋକାନ?
ନା ମୁଁ ରହିଚି।
ହଁ। କୋଉଠି ନୂଆ ଗାଁ କଉ ଜାଗା କଉ ଜାଗା?
ଗୋଦାଧରପୁର ଯୋଉ ଛଇଲ ବଣିଆ ଯୋଉ ଦୋକାନଛି ବାଲଣ୍ଡାର
ହଁ ହଁ।
ତାଙ୍କ ଘର ସାଇଟ ଟା।
ଓହୋ ଲାଗିକି ତ ସେ ଯୋ ମେଡିସିନ ଷ୍ଟୋର ଟା?
ହଁ ହଁ ହଁ।
ହଁ ଦେଖିଚି।
ଦେଖିଥବ ଯେ ମନେ ପଡୁ ନଥବ ଆଉ?
ନାଇଁ ମେ ଅଛି ଯେ ସେଇଠି ଗୋଟେ ଗାଡି ଆକ୍ସିଡେଣ୍ଟ ହେଇନଥିଲା ଟ୍ରକ? ହଁ ମୁଁ ମନେେ ଅଛି ଯେ ସେଇଠି ଗୋଟେ ଟ୍ରକ ଆକ୍ସିଡେଣ୍ଟ ହେନଥିଲା କି?
ଗଲା ବର୍ଷ କି?
ହଁ।
ହଁ।
ହଁ ସେଇଠି ତ ଆଉ କଣ।
ହୁଁ।
ଗାଡି ତ ଏବେ କେତେ କଣ ଇଏ ହଉଛି ଏବେଥରେ ବ ର୍ଷା ହେଇଥିଲା ଗାଁ ପଟେ ଆମେ ଯାଇ ଥିଲି ଯେ ରଜକୁ ଆଉ ଗାଁକୁ ଆସିଲା ବେଳକୁ ପାଞ୍ଚଟା ଟାଇମ ହେଲାଣି।
ହୁଁ ହୁଁ କାଲି ବର୍ଷା ହେଇନ ଥିଲା ଆଜି ହେଇ ହେଇଚି ଇଆଡେ ହେଇଛି ଗାଁ ଆଡେ ହେଇନି ବୋଲି କଁ କହୁଥିଲେ।
ହୁଁ ଏବେ ଦିନେ ଯୋଉ ଜୋରିଆ ବର୍ଷା ହେଇନଥିଲା କି।
ହୁଁ।
ବର୍ଷା ପବନ ଜୋରିଆ ଗୋଟେ ଆସିଥିଲା ଏ ରଜକୁ।
ହୁଁ ହଁ।
ହଁ। ଆଉ କୁଆଡେ ବାହାରକୁ କଁ ଟେ।
ଦୋଳି ‌ଅକା ଖେଳିବାକୁ ଯାଇଚ ନା ନାଇ।
ହଁ ଗାଁ ରେ ତ ବାଉଁଶ ତୋଳି କରିଥିଲୁ ଯେ ଖେଳିକି ଆସିଲି ଆଉ।
ଅ ହଁ।
ଆଉ ଏଇଠି ହଉଥିଲା ଯେ ଆସିଲା ବେଳକୁ ତ ସବୁ ସଇଲାଣି ଆଉ କିଏ ଯାଉଛି ଖଣ୍ଡଗିରି ଠି ହଉଛି। ଦୋଳି ଫୋଳି ରାମ ଦୋଳିିକା ସବୁ ହଉଛି।
ଖଣ୍ଡଗିରି ଠି।
ହଁ। ସେଇ ଯାତ୍ରା ପଡିଆରେ ସବୁ ହଉଛି ଆଉ।
ଏବେ ତ ସରି ଯିବଣି।
ଏବେ ସରି ଯିବଣି ଆଉ ଅଛି କି ସେଇ ରଜ ତିକ ଦିନ ଥିଲା ନା।
ହୁଁ।
ଏଇଆଡେ ତାହଲେ ବର୍ଷା ହବ ବୋଧ ଆଉ ଟିକେ ହେଲେ ଆଉ।
ଇଆଡେ ହେଇ ହେଇ ହେଇ ଯାଉଛି ଆଉ ସିଆଡେ ହବ ଆଉ।
ହଁ ଇଆଡେ ପୁର ଅନ୍ଧାରିଆ କରିକି ବି ଆସିଲାଣି ତ ହବ।
ହୁଁ। ଆଉ ଘରେ ଆଉ କିଏ କିଏ ଅଛନ୍ତି ଆଉ।
ହଁ ମୋ ବାପା ବାଉ ଘରେ ଅଛନ୍ତି।
ହୁଁ।
ଅଛନ୍ତି ଭଉଣି।
ବାହା ହେଇ ଯାଇଛନ୍ତି ନା ଅଛନ୍ତି।
ସବୁ ବାହା ହେଇ ଯାଇଛନ୍ତି।
ଅ ହ।
ତିନିଟା ଭଉଣୀ ବାହା ହେଇ ଯାଇଛନ୍ତି।
ଓ ହୋ।
ଆଉ ତମ ଘରେ ସବୁ ଭଲ ଅଛନ୍ତି କଣ ଟେ।
କହିଲି ତିନିଟା ଭଉଣୀ।
ହଁ।
ଅ ହ।
ଆଉ ତମ ଘରେ ସବୁ ଭଲ ଅଛନ୍ତି।
ହଁ ଭଲ ଅଛନ୍ତି।
ତମେ କେତେ ଭାଇ ଭଉଣୀ।
ଆମ ଦି ଭାଇ ତ ଆଉ। ମୁଁ ବଡ଼ ଆଉ।
ବଡ ଆଉ।
ହ ହଉ ହୁଁ ହୁଁ ହ ହଉ। ହଉ ରଖୁଛି।
ହଁ।
ହୁଁ।